ହାଲୋ।
ହଁ।
କଣ କରୁଚ ଦିଦି।
ଏଇ ବସ୍ ସିଚି ଆଉ।
କଣ ଖାଇଛ?
ଆଜି ମୁଁ ଭାତ ଗରମ ଭାତ ଅଣ୍ଡା ଝୋଳ।
ହୁଁ।
ହଁ।
ଆଉ ସନ୍ଧ୍ୟା ବେଳେ କିଛି ଖାଇନ।
ନା ସନ୍ଧ୍ୟାବେଳେ ଖାଇନି।
ଆଉ କଣ କରୁଛନ୍ତି ଘରେ ସମସ୍ତ।
କଣ?
କଣ କରୁଛନ୍ତି ସମସ୍ତେ ଘରେ?
ଘରେ ଆମେ ମୋ ଭଉଣୀ ଖାଉଛି ଆଉ। ମୋ ମା ଏଇଠି ଠିଆ ହେଇଛନ୍ତି।
ଓହୋ ଆଉ। ଯୋଉ ଅଣ୍ଡା ତରକାରୀ ଟା ତମରର ଥିଲା ନା ତମ ମା
ହୁଁ। ମୁଁ କରିଥିଲି।
କେମିତି କଲ ଟିକେ କହିଲ?
ସିଜେଇକି ଏଇତି
ହଁ।
ଫାଷ୍ଟ୍ ଅଣ୍ଡା ସିଜେଇକି ତାକୁ ତାପରେ ତାକୁ ତେଲରେ ଭାଜିଲି